ହାଲୋ ହାଲୋ ହଁ ହାଲୋ।
ମୁଁ କହିଲି କଣ କରୁଛନ୍ତି?
ଆଉ ମୁଁ ଏବେ ବସିଛି ଆଉ ତମେ କଣ କରୁଛ।
ହଁ ଆମେ ବହିଛୁ ଟିକେ ଆଉ ଜଷ୍ଟ ଖାଇକି ବସିଛୁ ଆଉ।
ଓହୋ ମାନେ ସକାଳ ଜଳଖିଆ ଖାଇସାରିଲେଣି।
ଖାଇସାଇଲୁଣୁ ଆଉ।
ଓହୋ।
ହଁ।
ଆଉ ଏବେ ମାନେ କଣ ବାହାରେ ବସିଲଛି ନା ଘରେ ଅଛନ୍ତି ନା କୋଉଠି।
ଆ ଆ ବାହାରେ ବଇଚି ଆଉ।
ଓହୋ।
ହଁ।
ଆଉ କଣ ପାଗ କେମତି ଦେଇଛି?
ହୁଁ।
ପାଗ କେମିତି ଦେଇଛି।
ଆଗ ସେମିତି ଆଉ।
ହୁଁ ବର୍ଷା ହଉଛିି ନା ନାଇଁ?
ବର୍ଷା ନାଇଁ କାଉଳିଆ ପାଗ ହେଇଛି ଆଉ।
ଓହୋ।
ଆପଣ ହଁ ଲାଇନ ଅଛି ଲାଇନ ଆମର ଇଆଡେ କଟିବନି।
ଓହୋ।
ଆପଣ ସିଆଡେ ମାନେ କଣ ଖାଇକୁୁଆ ସାରିଲେ ନା ଖାଇନାହାନ୍ତି କିଛି।
ହଁ ଏବେ ଖାଇକି ତ ବସିଛି ତାପରେ ଲାଇନ ବି ଅଛି ପାଗ ବି ମାନେ ବେଶୀ ଖରା ନାହିଁ କି ବଷା ନାହିଁ କାଉଳିଆ ଦେଇଛି ଆଉ।
କାଉଳିଆ ଦେଇଛି ହଁ ହଉ। ହଁ ତାହେଲେ କଣ କେମତି ମାନେ ସକାଳୁ କୁଆଡେ ବୁଲାବୁଲି କରି ଯାଇଛଛନ୍ତି ନା ଯାଇନାହାନ୍ତି ଆଜି।
ହଁ ଆଜି ଟିକେ ବଜାର ଯାଇଥିଲି ଆଉ ବଜାର ଯାଇକି ଆସିଲି ମାନେ ପନିପରିବା ଧରିକି ଆସିଲି। ତାପରେ ଏବେ ବସିଲି ଆଉ।
ହୁଁ ହୁଁ ବଜାର ଯାଇଥିଲେ କଣ କିଣାକଣି କରିକି ଆଇଲେ।
ହଁ ଏମିତି ଆଳୁ ପିଆଜ ଆଉ ଟମାଟୋ। ଆଉ କଲରା। କାକୁଡି ଯାହା ଘରେ ପନିପରିବା ଦରକାର ଥିଲା ସେଡା କିଣା କିଣି କରିକି ନେଇକି ଆସିଲୁ ଆଉ।
ହୁଁ ହୁଁ ମାନେ ପରିବା ସେଆଡେ ଶସ୍ତା ନା ଟିକେ ରେଟ ଅଛି।
ହଁ ସେମିତି ମାନେ ଯେମିତି ଗାଁ ଗହଳିରେ ସେମିତି ଆଉ ଗାଁ ଗହଳିଠୁ ଟିକେ ରେଟ୍ ଅଛି ଆଉ।
ହୁଁ ହୁଁ କହିଲି ଚାଷ ମାନେ ସିଆଡେ ହଉଛି ନା ହଉନି ଏମିତି।
ହଁ ସେଆଡେ ମାନେ ଇଆଡେ ସେମିତି ମାନେ ଚାଷ ତ ବେଶି ହଉନି। ହେଲେ ଯୋଉମାନୋନ ଚାଷ କରୁଛନ୍ତି ସେମାନେ ବିକ୍ରି କରି ଆସୁଛନ୍ତି ସବୁ। ହଁ ନେଇକି ମାନେ ବିଭିନ୍ନ ପ୍ରକାର ମାନେ ଗୋଟେ ହାଟ ଟାଇପ ର ଅଛି ସେଇଠି ସବୁ ଧରି ଚାଲିଛି ଆଉ
ହୁଁ କହିଲେ ଆପଣ ମାନେ ବାରି ମାନଙ୍କରେ ପରିବା ପର୍ତ୍ ଲଗେଇଛନ୍ତି ନା ଲଗେଇନାହାନ୍ତି।
ହଁ ଆମେ ଆମ ଗାଁରେ ଆମେ ଲଗଉ ଆମ ବାକି ଏବେ ତ ରହୁଛୁ ସେଇଠି ଆଉ ଲଗେଇ ହଉନି ଆଉ।
ହୁଁ ହୁଁ ଲଗାନ୍ତି ତାହେଲେ କଣ କଣ ଲଗାନ୍ତି।
ଭେଣ୍ଡି ଟମାଟୋ ଆଉ ଭେଣ୍ଡି ବାଇଗଣ।
ଉଁ
ଆଉ ଧନିଆ ପତ୍ର ମାନେ ଧନିଆ ଟାଇମ ରେ ଯେତେବେଳେ ବର୍ଷା ପାଗ ହୁଏ ଧନିଆ ପତ୍ର। ଏମତି ଲଗଉ।
ହୁଁ ହୁଁ ବାରି ଆମର ତ ବାରି ନାହିଁ ସବୁ ଘର ହେଇଯାଇଛି ବାହାରି ନାହିଁ।
ମାନେ ଆପଣ ବି ମାନେ ସବୁ କିଣାକୁଣି କରି ଖାଉଛନ୍ତି ପନିପରିବା ଯାହା ମା
ହଁ ସବୁ କିଣାକୁଣି। ବାରି ବି ଆମର ଥିଲା ଆଗରୁ ସବୁ ବିକ୍ରି ହେଇସାରିଲାଣି ସେ ବାରି। ଏଇ ଥିବାକୁ ପୁଣି ଲୋକ ଥିବା ଦରକାର ମାନେ ପରିବା ପତ୍ର ଲଗ ପାଇଁ ଆଉ ଲୋକ ତ ନାହାନ୍ତି ଆଉ ବାରିରେ ଥାଇ କିଛି କାମ କରୁନା ସବୁ ବିକ୍ରି ପୁରା ହେଇଗଲା ଆମର ସବୁ ଘର ପୁଉନା ହେଲାଣି।
ଓ ହଁ
ହୁଁ
ହଁ ହଁ
ହ ମାନେ ଆପଣ କେମିତି ମାନେ ରଥଯାତ୍ରା ତ ପାଖେଇ ଆଇଲାଣି। ମାନେ କେମିତି କଣ ଆୟୋଜନ ହଉଛି ସବୁ ସିଆଡେ ରଥ ଯାତ୍ରା ପାଇଁ
ହୁଁ ଏପଡେ ତ ସେମିତି ଯେମିତି ଯୋଉ ମନ୍ଦିରରେ ହୁଏ ଜଗନ୍ନାଥ ମନ୍ଦିରରେ ତିନି ଠାକୁର ମାନେ ତିନିଟା ରଥରେ ଆଉ ଏପଟେ ବି ସେମତି ତିନିଟା ରଥରେ ଆସନ୍ତି। ତାପରେ ଏମତି ମାନେ ଆମ ଗୁଣ୍ଡିଚା ମନ୍ଦିରକୁ ଆଉ ଠା କୁରଙ୍କର ଗୋଟେ କିଲୋମିଟର ଗୋଟେ କିଲୋମିଟର ମାନେ ଶୁଭ ରାଙ୍କ ରଥ ମା ସୁଭଦାଙ୍କ ରଥ ଖାଲି। ଏ ଝିଅ ପିଲାଙ୍କ ଝିଅ ପିଲାମାନେ ଟାଣିବେ ମାନେ ଧର ଲେଡିସ ଲୋକମାନେ ଖାଲି ଟାଣିବେ।
ହୁଁ
ଆଉ ସେଥିରେ ଜେନେଷ ତ ମାନେ ଟାଣିବନି ମାନେ ପୁଅପିଲା ଟାଣିବନି। ରାଗଡେ ହଁ।
ହଁ
ଆ ତାପରେ ଜଗନ୍ନାଥ ରଥ ଟାଣିବେ ସମସ୍ତେ ମିଶିକି ଆଉ।
ଓ ହୋ ତିନୋଟି ରଥ ହୁଏ। ତିନୋଟି ରଥ ହୁଏ।
ହଁ ହଁ।
ହଁ ମୁଁ କହିଲି ମାନେ କେମତି ମାନେ। ରଥଯାତ୍ରା ହୁଏ କେମିତି କଣ ମାନେ ଫଙ୍କସନ ଫଙ୍କସନ ହୁଏ ନା କିଛି ଏମିତି ହୁଏନି।
ହଁ ଯେତିକି ଟାଇମ ମାଉସୀ ମାଙ୍କ ପାଖରେ ରହିବେ ଜଗନାଥ ସେତିକି ଟାଇମ ମାନେ ଭଲ ବସେ ମାନେ ଜିନିଷ ପତ୍ର ବଢିଆ ବିକ୍ରି ହୁଏ ଆଉ ପିଲାମାନଙ୍କ। ଖେଳନା ଆ ତ ସବୁ ମାନେ ଯାହାବି ଯାହା ବିକ୍ରି ହବା ଦରକାର ସେଇୟା ସବୁ ହୁଏ ଆଉ।
ଓ ହଁ ଏମତି ମାନେ ପ୍ରସାଦ ଫସାଦ ବହୁତ।
ହଁ ହଁ ହଁ ପ୍ରସାଦ ଫସାଦ ଦିଆ ହୁଏ। ଆଉ ତମ ଗାଁ ଆଡେ କେମିତି ହୁଏ ମାନେ ରଥ।
ଆମ ଆମ ଗାଁରେ ବି ସେଇମାନେ ତିନୋଟି ରଥ ହୁଏ। ତିନୋଟି ରଥ ଦେବସ୍ନାନ ପୂର୍ଣ୍ଣିମା ତ ଗଲାଣି। ହଁ ଏବେ ଠାକୁର ଅଛନ୍ତି କଣ କୁହନ୍ତି ଅଣସଣ ମାନେ ସେମିତି କଣ ଗୋଟେ କହନ୍ତି ହେଲା କି। ର ମାନେ ତିନୋଟି ରଥ ହୁଏ ସେଇଠି ବୁଲେ ଗାଆଁଟା ଆଙ୍କ ବୁଲେ। ଆଉ ସେ ଯୋଉ ମାଉସୀ ମା- ହଁ ମାନେ ଘରେ ରହିକିନା ତାଙ୍କର ପୋଡ ପିଠା ଖାଇକି ସେ ଆସନ୍ତି ତାଙ୍କର ସୁନାବେଶ ହୁଏ, ସେଠି ଫଙ୍କସନ ଫଙ୍କସନ ହୁଏ। ମାନେ ଭଜନ ସନ୍ଧ୍ୟା ହୁଏ, ମାନେ ଆସନ୍ତି ବାହାରୁ ମା ମାନେ କରନ୍ତି ମାନେ ଗୀତ ଫିତ ଗାଆନ୍ତି ଭଜନ କରନ୍ତି। ତାପରେ ମାନେ ସେମିତି ସରିଯାଏ ଆମେ ପତ୍ରା ଟା ସେମିତି ହୁଏ ଆଉ।
ହଁ ଆମର ବି ତ ସେମିତି ହଉଛି ଆଉ।
ହୁଁ ଆ ଆ ମନଷ୍ୟ ଆଡେ ମାନେ କେମତି କଣ ମାନେ ଚାଷ ହେଲାଣି ନା ହେଇନି?
ହଁ ଏବେ ତ କଣ ଧାନ ବିହନ କରି ତଳି ପକେଇବେ ବର୍ଷା ହେଲାଣି ନା। ତାପରେ ପୁଣି ହେ ବର୍ଷା ନାଇଁ ତଳେ ପଡିନି।
ହଁ ହଁ ବର୍ଷା ତ ହେଲାଣି ବର୍ଷା ତ ଆମର କାଲିଠୁ ଲାଗି ଲାଗି ରହିଚି।
ହଁ ଆମ ଆଡେ ବି ବହୁତ ବର୍ଷା ଲାଗିରହିଛି ହେଲେ ଆଜି ଟିକେ ଛାଡ଼ି ଯାଇଛି। ମାନେ ଆଜି ଟିକେ ଯେତେ କାଆଁଲିଆ ପାଗ ଦେଇଚି, ପୁଣି ଉପ ପରବଳି ବର୍ଷା ହେଇଯିବ ଆଉ ସେମିତି ବର୍ଷାଟ ଆଉ କିଛି ଏନାହିଁ ତାଉ। ବର୍ଷା ହଉଛି ମାନେ ପୁରା ଏମିତି ଲଗାତାର ହଉଚି ନା।
ହଁ ବେଶୀ ସିଜିିନ ତ ଚେଞ୍ଜ ହେଲାଣି ଥଣ୍ଡା ଜର ସମତଙ୍କ ଘରେ ଲାଗି ରହିବ ଏଇନା।
ହଁ ହଁ ଏଇନା ଥଣ୍ଡା ଜର ହବ ଆଉ।
ହଁ। ମାନେ କେମିତି କଣ ମାନେ ଆପଣଙ୍କ ଘରେ କିଏ କିଏ ଅଛନ୍ତି ସବୁ?
ଏ ମୋ ବାବା ଅଛନ୍ତି ମାମା, ଦିଦି ଆଉ ମୋ ଭାଇ, ଜେଜେବାପା, ଜେଜେମା ଖୁଡୀ, ଦାଦା ସମସ୍ତେ ଅଛନ୍ତି, ଆମର ଜଏଣ୍ଟ ଫ୍ୟାମିଲୀ ଆଉ।
ହଁ ହଁ ମାନେ ଆପଣ ଆମର ସେଇ ଇ ବାପା ଆଉ ଜେଜେ ମାଆ, ମୁଁ ଆଉ ମୋ ଭଉଣୀ ଜଣେ ଅଛନ୍ତି ଆଉ।
ହଁ ଆଉ ଭଉଣୀ ମ୍ୟାରେଜ କରିସାରିଲାଣି ନା ବାହାଘର ହେଇସାରିଲାଣି?
ହଁ ସରିଲାଣି ମ୍ୟାରେଜ ସରିଲାଣି ଦିଇ ବର୍ଷ ହେଲାଣି।
ଅ ହଁ।
ଏ ମା।
ଆଉ ଏବେ ଆଉ ଏବେ ଖରା ବେଳେ ଖାଇବା ଏବେ ଖାଇବେ ନା ମାନେ ଭାତ ଖାଇବେ ନା
ଭାତ ତ ଖିଆ ଯିବ ଦେଖିଆ କଣ ଘରେ କଣ କରୁଛନ୍ତି ମାନେ କଣ ତ ତରକାରୀ କରୁଛନ୍ତି ପୋଟଳ ଫୋଟଳ ତରକାରୀ ହଉଛି। ବନା ହଉଚି ଦେଖିଆ ଖାଇଆ ଆଉ। ଆପଣଙ୍କ ଘରେ କେମିତି କଣ ରୋଷେଇ ଆଜି ହବ?
ଆଜି ତ ଏବେ ଯୋଉ ଯାଇଛିି ଯୋଉ ଆଣିବା ପାଇଁ ପନିପରିବା ସେଇ ପନିପରିବା ର କଣ ଗୋଟେ ଘାଣ୍ଟ ତରକାରୀ କରିଦେବେ ଆଉ ଆଜି, ତ ଗୁରୁବାର ହେମତି କିଛି ଆଇଁଷ ଫାଇଁଷ ହବନି। ଆଉ ସାଧା ସବୁ ଆଉ ଭଜ ଫଜା, ଭାତ ଫାତ।
ହୁଁ ଆପଣଙ୍କ ଘରେ କିଏ ରୋଷେଇ କରନ୍ତି, ଆପଣ କରନ୍ତି ନା ଆପଣଙ୍କ ମା କରନ୍ତି?
ମାମା କରେ ଆଉ ମୁଁ କରେ ଯେ ମାନେ ହେନ୍ତି ଛୋଟ ଛୋଟ କାମ ଯଦି ଧର ଟିକେ ଭଜା ଫଜା କାଟିଦବା। ଏଇ ଯୋଉ ଆଳୁ ଫାଳୁ କାଟିଦବା କି କଣ ଚୋପା ଛଡ଼ାଇବାର ଥିବ ଛଡେଇ ଦବା। ନହେଲେ ବାସନ ମାଜିଦବା, ଏଇରା କରିଦିଏ ଆଉ।
ହଁ ହଁ। ଆଉ ମୁଁ କହିଲି ଆପଣ କିଛି ମାନେ ରୋଷେଇ ଫୋସେଇ ଜାଣିଛନ୍ତି ନା ଜାଣିନାହାଁନ୍ତି କିଛି?
ହଁ ମୁଁ ଜାଣିଛି, ଭାତ ଜାଣିଛି, ଡାଲି ଜାଣିଛି ଆଉ ଟିକେ ଏମତି ଭଜା ଫଜା କାଟିଦେଲେ କରିଦେବି। ଆଉ ଟିକେ ଆଉ ସବୁ ଜାଣିଛି ମାନେ ମ୍ୟାଗି ଜାଣିଛି, ଇପି ଜାଣିଛି
ହଁ ହେଟା ତ କମନ ହେଟା ସମେତେ କରିଦେବେ, ଆଉ କିଛି ମଟନ ଫଟନ ରାନ୍ଧି ଆଇଚୁ ନା ସେମତି କିଛି‌ ଆସ
ନାଇଁ ନାଇଁ, ମୁଁ ମଟନ ଫଟନ ରାନ୍ଧି ଆସିନି।
ଚିକେନ୍?
ହଁ ଚିକେନଟା ମାନେ ହେନ୍ତି କରିଦେବି, କରିଦେବି ଯେ ଟିକେ ମାନେ ଯଦି ଖରାପ ଲାଗିବ ଯଦି ମସଲା ଫସଲା ଫସଲାରେ ଯଦି ଟିକେ ଇଏ ହେଇଥିବ
ହଁ ଚିକେନଟା କମନ ଏଇଟା ହେଇଯିବ। ମଟନଟା ଟିକେ ଅବେ ହଁ ଚିକେନ୍ ଆମେ ଥରେ କରିଥିଲୁ। ଏହି ଟିକେ ମାନେ ଟେଷ୍ଟ ଟିକେ କମ ମାନେ ସ୍ତ୍ରୀ ଲୋକ ଯେମିତି କରନ୍ତି ମାନେ ଭଲ ଭାବରେ ଆଉ କଣ ଆମେ ଆଉ କରିପାରିବୁ ସେଭଳିଆ। ଏ ନର୍ମାଲ ଆଉ। ହଁ ନର୍ମାଲ ହେଇ ଥିଲା ଟିକେ ଆଉ। ଟେଷ୍ଟ ଟିକେ କମ ହେଇଥିଲା ଆଉ ମସଲା ଫସଲା ଖାଉ ହେରା ଆମ ଭାଗ ମାପ ଆଉ ଜାଣିନୁ। କିନ୍ତୁ ଜାଣିଚୁ ଯେ ଏଇଆ ଏଇଆ ପଡିବ, କେତ୍ ତେ କଣ ପଡିବ ଆମେ ଆଉ ଜା-ଜାଣିଛୁ କି, ଅନୁମାନରେ ଗୋଟେ ଆମେ କରିଦେଇଥିଲୁ ଆଉ।
ହଁ।
କିନ୍ତୁ ଭଲ ହେଇଥିଲା ଆମେ କରିଥିଲୁ।
ହଁ ଟିକେ ମାନେ ବେଶୀ ତାକୁ କଷିବାକୁ ପଡେ କି କଣ ଏମତି ଆଉ।
ହୁଁ ହୁଁ।
ତାର ପ୍ରୋସେସରେ ବେଶୀ ଖାଲି କଷା କଷି କରିବାକୁ ପଡିବ, କଷା କଷି କଲା ପରେ ହେଇଯିବ ଆଉ।
ହୁଁ ହୁଁ। ହ ହୋ ହୋ। ଆଉ ତାହେଲେ ଆପଣ କିଛି ଜାଣିନାହାଁନ୍ତି ଆଉ ତାହେଲେ ଏତିକି ଜାଣିଚନ୍ତି।
ହଁ ଆଉ ବେଶୀ ରୋଷେଇବାସ କିଛି କରେନି, ମାମା ତ ଘରେ ଅଛନ୍ତି କାମ ତ କରିଦିଅନ୍ତି ଆଉ।
ଓହୋ। ମୁଁ କହିଲି ଆପଣ ମାନେ ବାପା ଏଇନା କଣ କରନ୍ତି ମାନେ ଜବ ଫବ୍ କରନ୍ତିି ନା କିଛି ଚାଷ? ଚାଷ କାମ ଓହୋ‌। ହଁ ତାହେଲେ ମାନେ ଆପଣଙ୍କ ଆଡେ କେମିତି କଣ ମାନେ ଶୀତଳ ଷଷ୍ ଷଷ୍ଠୀ ତ ଗଲା, କେମତି କଣ ପାଳନ ହେଇଥିଲା ଆପଣଙ୍କ ଆଡେ?
ହଁ ସେମତି, ମାନେ ଏମତି ଶୀ ଶୀତଳ ଷଷ୍ଠୀ ଆମ ଆଡେ, ହେଇଥିଲେ ଯେମତି ବାରାତ୍ ଆସେ ସେମତି ମାନେ ବରଯା ଯାତ୍ରୀ ଆସନ୍ତି ସେମତି ଠାକୁରଙ୍କୁ ଅଣା ହେଇଥିଲା ତ ଆଉ। ତାପରେ ଠାକୁରଙ୍କୁ ଅଣା ହେଇଥିଲା, ତାପରେ ମାତା ପାର୍ବତୀଙ୍କୁ ବି ମାନେ ଅଲଗା ଟିକେ ରଖା ହେଇଥିଲା। ତାପରେ ସମସ୍ତେ ମାନେ ଯେମତି ଝିଅ ବିଦା ହୁଅନ୍ତି, ସେଇ ଟାଇପର ମାନେ ପୁରା କରାହେଇକି ପୁରା
ହଉ ତାହେଲେ ରହୁଛି ଆଁ?
ହଉ ହଁ ହଁ ରଖନ୍ତୁ।